ହ୍ୟାଲୋ।
ହାଲୋ ଆଜ୍ଞା।
ହଁ ଆପଣଙ୍କୁ ମୋ ଭଏସ ଶୁଭୁଛି ହଁ ନମସ୍କାର ଆପଣଙ୍କୁ। ମୋ ଭଏସ ଶୁଭୁଚି।
ଆଜ୍ଞା ଶୁଭୁଛି ଆପଣଙ୍କ ଭୟସ୍ କୁହନ୍ତୁ। ଆପଣ କେମିତି ଅଛନ୍ତି ସାର୍।
ହଁ ଟିକେ ଆମ ଏପଟେ ବର୍ଷା ହଉଛି ଟିକେ ଥଣ୍ଡା ଥଣ୍ଡା ଲାଗୁଛି ହଁ ହାଲୋ।
ହା ଲୋ ସାର୍ କେମିତି ଅଛନ୍ତି।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ଭଲ ଅଛି ଆଉ ଆପଣଙ୍କ ଆଡେ ଆଜି। ଆଜ୍ଞା ଆମ ପଟେ ବି ବର୍ଷା ହଉଛି ବର୍ତ୍ତମାନ ଅଳ୍ପ ଅଳ୍ପ ବର୍ଷା ପକଉଛି। ଆମର ଏଠି ରାତିରୁୁ ବର୍ଷା ହଉଛି ରାତି। ଗୋଟେ ଦିଟା ବେଳୁ ବର୍ଷା ଆରମ୍ଭ ହେଇଛି। ସକାଳେ ବି ବର୍ଷା ହଉଥିଲା ଏବେ ପର୍ଯ୍ୟନ୍ତ ବର୍ଷା ହଉଛି। ଅଳ୍ପ ଅଳ୍ପ ଏବେ ବର୍ଷା ପକଉଛି।
ଆଚ୍ଛା ଆଚ୍ଛା ଆଚ୍ଛା ଏଇ କଥାଟା।
ଆପଣଙ୍କ। ଆପଣଙ୍କ ବା ଆଡୁ କେତେ ଗୁଡେ କେତେ ବେଳୁ ବର୍ଷା ପକଉଛି ଆପଣଙ୍କ ଆଡେ।
ଆମ ଆଡେ ସକାଳୁ ସକାଳୁ ବର୍ଷା ମାନେ ରାତିରେ ଛାଡି ଦେଇେଥିଲା ବର୍ଷାଟି। ଏବଂ ସକାଳୁ ଆରମ୍ଭ ହୋଇଥିଲା ପୁଣି ଥରେ। ସକାଳୁ ମୁଁ ମୁଁ ଆମ। ଉଁ କ୍ଲାସକୁୁ ଯିବାକୁ ଗଲା ବେଳକୁ ବହୁତ ବର୍ଷା ହେଲା ମୁଁ ଯାଇ ପାରୁନଥିଲି କିନ୍ତୁ। ସେ ପରବର୍ତ୍ତୀ ସମୟରେ ପୁଣି ଛାଡି ଯାଇଥିଲା ଯାହା ଫଳରେ ମୁଁ ଯାଇପାରଲି।
ଆଛା। ଆମର ଏଠି ପ୍ରବଳ ବର୍ଷା ହଉଛି ରାତି ଗୋଟେ ବଳୁ ପ୍ରବଳ ବର୍ଷା। ତେଣୁ କରି ଆମେ ମାନେ। ବି କୁଆଡେ ବାହାରକୁ ଯାଇ ପାରୁନାହୁଁ ବର୍ଷା ଯେହେତୁ ହଉଛି। ବର୍ଷାରେ କିଛି କାମ ମଧ୍ୟ କରି ହଉନାହିଁ। ସକାଳୁ ଉଠିକି। ସେମିତି ରୁମ ରେ ଅଛୁ କେହି କୁଆଡେ ଆମେ ଯାଇପାରୁନୁ। କାମରେ ବି କେହି କୁଆଡେ ଆମେ ଯାଇପାରୁନୁ ରାତିରୁ ବର୍ଷ ର୍ଷା ହଉଛି ପ୍ରବଳ। ଏବେ ଯାଏ ବର୍ଷା ହଉଚୀ ବର୍ଷା। ଏବେ ବି ଟିପ୍ ଟିପ୍ ଟିପ୍ ଉଁ ଟିପ୍‌ ଟିପ୍ ବର୍ଷା। ପକଉଛି ଛାଡୁ ନାହିଁ ଆପଣଙ୍କ ଆଡେ ଏବେ ବର୍ଷା ଦଉଛି କି ନାଇଁ।
ହଁ ବରଷା ଅଛି।
ଟିକେ ଟିକେ ପକଉଛି। ବର୍ଷା ଟା ଏଠି କିନ୍ତୁ ଛାଡି ଦେଇଛି କିନ୍ତୁ ବହୁତ ଅଳ୍ପ ମାତ୍ରାରେ। ଟିକେ ଟିକେ ହିଁ ପକାଉଛି।
ଅଳ୍ପ ମାତ୍ରାରେ ପକଉଛି ନା ବର୍ଷା ତ ଏମିତି ଲାଗି ରହୁଛି। ଚି ବୋଲି ବର୍ଷା ଋତୁ ହେଇଗଲାଣି।
ହଁ ଏଇ କେତେ ଦିନ ପର୍ଯ୍ୟନ୍ତ ପୁଣି ଲଘୁଚାପ ଅଛି, କିନ୍ତୁ ବାରମ୍ବାର ବର୍ଷା ହବ ନା। ସମ୍ଭାବନା ଅଛି।
ଆଜ୍ଞା, ଲଘୁଚାପ ହବାର ସମ୍ଭାବନା ଅଛି ପୁଣି ବର୍ଷା ଋତୁ ପାଖେଇ ଆସିଲାଣି ବର୍ଷା ହବ। ଏବେ ପୁଣି ଚାଷୀ ମାନେ ତାଙ୍କର ଚାଷ କାମ ଆରମ୍ଭ କରିବେ। ବୁଝିଲେ ସମସ୍ତେ ସବୁ ଚାଷୀ ମାନେ ତାଙ୍କର ତୋଳି ପକେଇଥିବେ ତା ତାଙ୍କ ବିଲରେ ସେ ଚାଷ କାମ ବର୍ତମାନ ଷ୍ଟାର୍ଟ କରିବେ ତାଙ୍କର ବର୍ଷା ହେଲେ ବି ଚାଷ କାମ, ଜାଣିଛୁ ଚାଷ କାମ, ଆମ ଗାଁ ରେ କରାଯାଏ ଚାଷ କାମ ଆମ ଘରେ ମଧ୍ୟ କରାଯାଏ।
ଆପଣ ତାହେଲେ, ଆଛା ଆଛା ଆପଣ ତାହେଲେ କେବେ, ଆପଣ ତାହେଲେ କେବେ କରିଛନ୍ତି ଚାଷ?
ହଁ ଚାଷ କରିବା କହିଲେ ଆମ ଆମ୍ଭ ଗାଁ ରେ, ଯେତେବେଳେ ଚାଷ କରାଯାଏ, ମୁଁ ସେଠି କିଛି କିଛି ସାହାଯ୍ୟ କରିଦିଏ, ସମସ୍ତଙ୍କୁ, ଚାଷ କରିବାରେ। ବେଶୀ ନହେଲେ ବି କିଛିଟା ଅଳ୍ପ, ଅଳ୍ପ ମୁଁ ସମସ୍ତଙ୍କୁ ସାହାଯ୍ୟ କରିଦିଏ।
ଆଚ୍ଛା ଆଚଛା
ଆଜ୍ଞା ଆପଣ କେବେ, ଚାଷ କାମ କରିଛନ୍ତି? ଆପଣଙ୍କ ଗାଁରେ ହଉ
ମୁଁ କେବେ ଚାଷ କାମ, ମୁଁ କେବେ ଚାଷ କାମ କରିନି କିନ୍ତୁ ଦେଖ ଦେଖିଛ, ଚାଷ କାମ କେବେ କରିବାକୁ ମୋ ସାହସ ପାଇନି। କି ଘରେ କେବେ ସେମିତି ପରିସ୍ଥିତି ଆସିନି ଯେ
ହୁଁ ତାହେଲେ ଆପଣ, ଚାଷ କରିନାହାନ୍ତି ନା? ଯାହା ଆପଣ ଦେଖିଛନ୍ତି, ଯାହା ଶିଖିଛନ୍ତି କିନ୍ତୁ ଚାଷ ଆପଣ କରିନାହାନ୍ତି? ଆମ ଆଡେ, ବହୁତ ଚାଷ କରାଯାଏ, ବିଭିନ୍ନ ପ୍ରକାର ଚାଷ କରାଯାଏ। ଧାନ, ଗହମ ଅଲଗା ପନିପରିବା ମଧ୍ୟ ଚାଷ କରାଯାଏ। ତେଣୁକରି, ଘରେ ଯେତେବେଳେ ଚାଷ କରାଯାଏ ସମସ୍ତେ ଯେତେବେଳେ ଚାଷ କରନ୍ତି ଆମକୁ ବି ତାଙ୍କୁ, କିଛି କିଛି ସାହାଯ୍ୟ କରିବାକୁ ପଡେ। ଯେହେତୁ ଆମେ ବି ଘରେ ରହୁଛୁ, ଆମେ ବି ଘରର ସଦସ୍ୟ। ତେଣୁ ଆମର ବି କିଛି, ସାହାଯ୍ୟ କରିବାଟା ତ ନିହାତି ଦରକାର।
ଆଜ୍ଞା, ଆଜ୍ଞା, ଆଜ୍ଞା।
ବୁଝିଲେ, ଆପଣ ସେମିତି ଆପଣଙ୍କର ବଗିଚାରେ କିଛି ଚାଷ କରୁନାହାନ୍ତି? ମାନେ ହଉଛି ବାଇଗଣ ହଉ, କି ବିଲାତି ହଉ, ଏମିତି
ନା ସେମିତି ମୁଁ ମ ତ ମୁଁ ତ ପଢ଼ାପଢ଼ି ଯୋଗୁଁ, ମୁଁ ଆଉ ଗ୍ରାମକୁ ଯାଇପାରିଲିିନି। ଯାହାଫଳରେ ସହରରେ ହିଁ ରହିଲି। ଆଉ କେବେ ସେଇଭଳି ସୁଯୋଗ ପାଇନାହିଁ। ଘରେ ରହେ ଏବଂ ସହରରେ ଯିବା ଆସିବା କରେ।
ସୁଯୋଗ ପାଇଲେ ନିହାତି ଟିକେ କରିବେ। ସବୁ କିଛି ଜାଣିଥିବା ଦରକାର। ଚାଷ ବିଷୟରେ ବି ଜାଣିଥିବା ଦରକାର। କିଛି କିଛି ସବୁ କିଛି ଜିନିଷ ବିଷୟରେ, କିଛି କିଛି ଜାଣିଥିବା ଦରକାର। ବୁଝିଲେ? ଅଳ୍ପ ନହେଲେ ବି ନିଜ ବଗିଚାରେ ବାଇଗଣ ଟିଏ, ବିଲାତି ଟିଏ ସବୁ କିଛି କିଛି କିଛି ଜାଣିଥିବା ଦରକାର ସବୁ କିଛି ବିଷୟରେ। କାରଣ ଆଜିିକାଲି ଦୁନିଆରେ ଅ, କି ଛି ନ ଜାଣିଥିଲେ ବହୁତ ହଇରାଣ ହେବାକୁ ପଡୁଛି। ଯେମିତି ହଉ ଏ ରୋଷେଇ ରୋଷେଇ ବାସ ହଉ। ନହେଲେ ହଉ ଚାଷ କାମ ହଉ। କି ଅନ୍ୟ କାମ ଘରର କାମ ହଉ ଝାଡୁ ହଉ, ବାସନ ମଜା ହଉ। ସବୁ କିଛି ଜିନିଷ କିଛି କିଛି ଜାଣିଥିବା ଦରକାର। ବୁଝିଲେ? ଆପଣ ଯେ ତେବେଳେ ଜବ୍ କରିବେ କି କଣ କରି ଯେତେବେଳେ ଆପଣ ଚାକିରୀ କରିବେ ବାହାରେ ରହିବେ। ସେତେବେଳେ ଏଇ ସବୁ କାମ ଗୁଡା ହିଁ ଆପଣଙ୍କୁ ସାହାଯ୍ୟ କରିବ ପରବର୍ତ୍ତୀ ମୁହୂର୍ତ୍ତରେ। ବହୁତ ସାହାଯ୍ୟ କରିବ ଆପଣ ରୋଷେଇ ଶିକି ଥିଲେ, ଝାଡୁ ମାରିବା ଶିଖିଥିଲେ ବୁଝିଲେ? ଆପଣ ଏବେ କୋଉଠି ଘରେ ରହୁଛନ୍ତି ନା
ହୁଁ, ହଁ ମୁଁ ଘରେ ଅଛି।
ଏବେ ଆପଣ ଘରେ ଅଛନ୍ତି ନା? ତାହେଲେ ଆପଣ ଆପଣ ଏବେ କଣ କରୁଛନ୍ତି? ପଢାପଢି କିଛି ଆପଣଙ୍କର ଚାଲିଛି ନା ଚାଲିନି? ହ
ଏବେ କିଛି ପଡାପଢି ନାହିଁ ସରିଛି, ବର୍ତ୍ତମାନ ମୋର ଯୁକ୍ତ ତିନି ସରିଛି ଘରେ ଅଛି।
ଆ, ଆଜ୍ଞା ଆ ପରେ କଣ ତାହେଲେ ଆପଣଙ୍କର କଣ କରିବାର ଇଚ୍ଛା ଅଛି? ୟା ପରେ
ଯଦି ସେମିତି ଦେଖିବା କଣ ହେଲେ କରିବା ଏବେ ସେମିତି କିଛି ଭାବିନି। ଯାହା କିଛି ହେଇଯିବ ହେଇଥିବ।
ଭାବି ଚିନ୍ତି କିି କରିବେ ଯାହାବି କରିବେ ଭଲ, ଯେମିତି ସବୁ କିଛି ଠିକ୍ ଠାକରେ ହବ ଭଲ ହବ। ସେଇଭଳି ଚିନ୍ତା କରିକି ଭଲ କି କାମ କରିବେ ଆ। ବୁଝିଲେ? ସେଇଭଳି କାମ ଆମର ତ ଏବେ ପୁଣି ବର୍ଷା ଆମର ବ ଢିଗଲାଣି, ବର୍ଷା ଏବେ ଆହୁରି ଜୋରରେ ପକେଇଲାଣି। ଏବେ ଆମର ବାହାରକୁ ତ କୁଆଡେ ଯାଇ ହଉନି ବାହାରକୁ। କୁଆଡେ ଯାଇ ହଉନି, କାମରେ ବି କୁଆଡେ ଯାଇ ହଉନି ସେମିତି କକ୍ଷରେ ରହିବାକୁ ପଡୁଚି। ଆପଣଙ୍କ ଆଡେ ବର୍ଷା ଛାଡି ଯାଇଛି ବୋଧେ?
ଏବେ ହଁ ବର୍ତ୍ତମାନ ଟିକେ ଛାଡି ଯାଇଛି। ଅଳ୍ପ ଅଳ୍ପ ମାନେ ଗୋଟେ ଗୋଟେ
ନା। ଆଜ୍ଞା, ଆମ ଆଡେ ତ ଏବେ ଆଉ ଥରେ ଆମ ଆଡେ ତ ଏବେ ଆଉ ଥରେ ବର୍ଷା ଷ୍ଟାର୍ଟ କଲାଣି। ଏଇ ଜୋର ଜୋର ରେ ବର୍ଷା ପକେଇଲାଣି। ସକାଳୁ ଲାଗି ହେଇ ରହିଛି ବର୍ଷା ଏମିତି ରାତିରୁୁ ଅ, ଲାଗି ରହିଛି ରା ତି ଗୋଟେ ଦିଟା ବେଳୁ ବର୍ଷା ଲାଗି ରହି ଛି, ଏପର୍ଯ୍ୟନ୍ତ ଲାଗି ରହିଛି ମଝିରେ ଟିକେ ଛାଡିଥିଲା। ତଥାପି ପୁରା ଛାଡି ନଥିଲା ଅଳ୍ପ ଅଳ୍ପ ଟିପ୍ ଟିପ୍ ପକଉଥିଲା। ପୁଣି ଏବେ ବଢ଼ିଲାଣି ବର୍ଷା ଜୋରସରେ ପକେଇଲାଣି। ବୁଝିଲେ ଆପଣଙ୍କର କେତେବେଳୁ ବର୍ଷା ହଉଥିଲା ଆପଣଙ୍କ ଆଡ଼େ ରାତି ଆଡ଼ୁ ବର୍ଷା ହେଇନି?
ନା ରାତି ଆଡ଼େ କିନ୍ତୁ ସକାଳ ବେଳେ ଆରମ୍ଭ ହେଲା ବର୍ଷା ଧୀରେ ଧୀରେ
ହୁଁ ବର୍ଷା ଋତୁ ହେଲାଣି। ବର୍ଷା ଋତୁ ଆସିଲାଣି ଲଘୁଚାପ ଆସିଲାଣି ତେଣୁ ବର୍ଷା ତ ସେମିତି ଲାଗି ରହିବ କଣ କରିବା? ବର୍ଷା ତ ଲାଗି ରହିବ। ସେମିତି ବର୍ଷା ଋତୁ ଯେହେତୁ ଆଉ ଆମେ ହେଲେ କଣ କରିପାରିବା? ବୁଝିଲା ଆଉ ଆପଣ କଣ? ଖାଇବା ପିଇବା ସାରିଲାଣି।
ହଁ ଖାଇ ପିଇବା ସାରିକି ବମାନ ଗଡୁଛି ଆଉ।
ହୁଁ ଭଲ କଥା। ମୁଁ ବି ବର୍ତ୍ତମାନ ଜଷ୍ଟ ଏବେ ଆମେ ଖାଇସାରିଲୁ ଖାଇସାରି କି ଅଛୁ ଆମ କକ୍ଷରେ ଅଛୁ ଏବେ ଟିକେ ବିଶ୍ରାମ ନବୁ ବୋଲି ଭାବୁଛୁ ବିଶ୍ରାମ ନେଲା ପରେ ଦେଖିବା ସନ୍ଧ୍ୟା ବେଳକୁ ବର୍ଷା ଛାଡ଼ୁଛି କି ନାହିଁ? ସେଇ ଅନୁସାରେ ଦେଖିକି କଣ କରାଯିବ କାମ? ବୁଝିଲା। ଆପଣ କଣ ଏବେ ଘରେ ଅଛନ୍ତି ଆଜି କୁଆଡ଼େ ତ ବାହାରକୁ ଯାଇନଥିବେ ବୋଧେ
ନା ନା ଯାଇଛି ଯାଇଛି କ୍ଲାସ ଯାଇଥିଲି।
କ୍ଲାସ ଯାଇଥିଲେ ନା କଣ? ବର୍ଷା ଯେମିତି ହଉଛି ବାହାରକୁ କୁଆଡ଼େ ତ ଯାଇ ହଉନି। ବୁଝିଲେ ଆଉ ଆଉ ପରିବାରରେ ସବୁ ଭଲ ଅଛନ୍ତି ସମସ୍ତେ ଠିକ୍ ଠାକ୍ ଅଛନ୍ତି।
ହଁ ସମସ୍ତେ ଠିକ୍ ଅଛି ହଁ ହଁ ଠିକ୍ ଅଛି। ହଉ ସାର୍ ମୁଁ ରଖୁଛି ହଉ ହଉ। ହ ହଁ ହଁ ହଁ ଭଲ।
ଆଉ କେବେ ଠିକ୍ ଅଛି ସାର୍। ରଖୁଛି ସାର୍ ଆଜ୍ଞା ସାର୍।